ହ୍ୟାଲୋ।
କୁହ ଶୁବୁନି?
ଶୁବୁଛି କେମିତି ଅଛ?
ମଲ ଆଉ ତମେ?
ବହୁତ ବଢ଼ିଆ ଅଛି।
କୁଆଡେ ବୁଲାବୁଲି କରୁଛ ନା ବାହାରକୁ ପୁରୀ ଫୁରି।
ମୁଁ ଯାଇଥିଲି ଆ ପୁରୀ ଆଡ଼େ ତ ଯାଇଛି ପୁରୀ କୋଣ ହଁ ଏସବୁ ଯାଇଛି ଆଉ ବୁଲାବୁଲି ବି କରିଚି।
ହୁଁ ହୁଁ ପୁରୀରେ ଭଲ ଲାଗେ?
ବହୁତ ଭଲ ଲାଗେ ତ ପୁରୀ ଯିବାକୁ ତ ସମସ୍ତଙ୍କୁ ଯେହେତୁ ଆମର ପ୍ରଭୁ ଜଗନ୍ନାଥ ଅଛନ୍ତି ତ ସେଠି ଯିବାକୁ ତ ସମସ୍ତେ ତମେ କେବେ ମଟର ସୂପ ପିଇଛ?
ମାନେ ପୁରୀରେ ସବୁ ଜିନିଷ ଦେଖିଛ ମାନେ ଧର ବୋଇଲି ବୈକୁଣ୍ଠ ସେଇ ଯୋଉ ଏ ମୁଁ ପୁରୀ ଯାଇଛି ସେ କିନ୍ତୁ ସବୁ ଦେଖିନି। ଏବେ ଯାଇଥିଲି ସବୁ ହ ଦେଖିନି ବହୁତ ଭିଡ ହଉନି କି ଏବେ ପୁରୀ ଆଗରୁ ଥିଲା ଏବେ ଏତେ ଭିଡ ରହୁଛି ମୁଁ ରାତି ଗୋଟେ ରେ ଯାଇକି ଠାକୁରଙ୍କୁ ଦେଖିଲି। ଦିନରେ ତ ଜମା ପଶିହଉନି ହଁ ସେ ରାତି ଗୋଟେରେ ଭିଡା ଭିଡ଼ି ହେଇ କି ମାନେ ବିଶ୍ୱାସ କରିବନି ଏତେ ଯୁ ଠେଲା ପେଲା ହେଇକି କି ଠାକୁରଙ୍କୁ ଦେଖାବା ପାଇଁ। ସବୁବେଳେ ତ ଭିଡ ରାତି ଗୋଟେରେ ବି ଭିଡ ଠାକୁରଙ୍କୁ ଶୁଆଇ ବି ଦଉନାହାନ୍ତି ଲୋକ। ଆରେ ଶୁ ଆମେ ଗଲୁ ଦେଖିଲୁ ଠାକୁର ତାପରେ ପହଡ ପଡିଲେ ତାଙ୍କୁ ନିଦ୍ରା ଦେବୀ ଆସିଲେ ତାଙ୍କୁ ଆଳତି କରାଗଲା। ତାଙ୍କର ଲାଇଟ ଲିଭା ହେଲା ସ୍କ୍ରିନ୍ ଟଣା ହେଲା ତାପରେ ଲିନ୍ଦ୍ରା ଦେବୀଙ୍କୁ ହୁଁ ତାପରେ ଯାଇ ଇଏବ ତାପରେ ପୁରା ମନ୍ଦିରକୁ ଲାଇଟ୍ ଲିଭେଇ ଦେଲେ ଅନ୍ଧାରେ ଅନ୍ଧାରେ ଆମେ ଆସିଲୁ।
ଏମିତି ଦୁଶ କରିବ ଦେଖି ମୁଁ ଲାଷ୍ଟ ସାଙ୍ଗେ କେବେ
ରାତିରେ ଗଲେ ଯାଇକି ଦେଖିପାରିବ। ଆ ସେତିକିରେ ତ ଭିଡ଼ା ଭିଡ଼ି ମାନେ ମାନେ ଚାପିହେଇକି ଏମିତି ସେ ବାଉଁଶ ଏମିତି ଚାପିହେଇ ଦୁନ ହଲି ପାରିବନି ଯୋଉଠି ରହିଥିବ ସେଇଠି
ଓଉହ ମଟର ସୁପ୍ କେବେ ଖାଇଛ?
ମଟରସୁପ୍ ମୁ ପିଇନି। ମଟର ସୁପ୍ ପିଇନି ସେଇଟା ବି କରିନି ଯୋଉ କଣ ତ ସେଇ ଯୋଉ ସରର କ୍ଷୀରର ସର ଯୋଉ ପକେଇକି ଚିନି ପକେଇ ଦିଅନ୍ତି ସେଇଟା ଖାଇନି ଖାଲି ରାବିଡି ଛେନା ପଡିୁଛି ସେଇଟା ଖାଇଥିଲି ଆଉ ସେଇଟା ପାଇଲିନି। ଏପଟେ ମୁଁ ରହିଥିଲି କିନ୍ତୁ ସେ ଜାଗା ଜିନିଷଟା ପାଇଲିନି। ଆଉ ଖାଇନି ଆଉ ଆଉଥରେ ଗଲେ ଦେଖିଆନି ଟ୍ରାଏ କରିବି ଆଉ।
ବହୁତ୍ ଭଲ ଲାଗେ। ମାନେ ସେ ଯୋଉ ଖଟା ପନିର୍ ଟା ପକେଇ ଦିଅନ୍ତି ଯୋଉ ରାଗ୍
ହୁଁ ହୁଁ ହୁଁ ହୁଁ ହୁଁ। ହଁ ସେ ଭଲ ବନାନ୍ତି। ଯୋଉ ଖାଲି ନେଟ୍ ରେ ଦେଖେଇଥିଲି ଭାଇରାଲ ହେଇଥିଲା ମୋ ମଟର ସୁପ୍ ପାଣି।
ନିଜେ କେବେ ଘରେ ବି ବନାଅ ସେଇଟା ହି ଭଲ ଲାଗେ।
ହୁଁ। ଉୁଁ ହୁଁ। ଆମେ ଯାଉଚେ ବର୍ଷରେ ଥରେ ଯାଉଛନ୍ତି ଆମ ଯୋଉ ଛୁଆ ପଢୁଛନ୍ତି କୋଚିଂ ରେ ପ୍ଲସ୍ ଟୁ ପିଲା। ପିକନିକ୍ ଯାଆନ୍ତି। କିନ୍ତୁ ଆମ ଯୋଉ ହଷ୍ଟେଲରେ ଯୋଉ ପିଲାମାନେ ରହୁଛନ୍ତି ସେମାନେ କିନ୍ତୁ ପରୀକ୍ଷା ସରିଲା ପରେ କହନ୍ତି। ସାର୍ ଚାଲନ୍ତୁ ଯିବା ବଲିକି ସେ ବର୍ଷରେ ଥରେ ଏପ୍ରିଲ ମାସରେ ନହେଲେ ପରୀକ୍ଷା ଲାଷ୍ଟ୍ ବେଳୁକୁ ଥରେ ଯାଇକି ବୁଲିକି ଆସନ୍ତି। ଆଉ ଏତେ ଛୁଆଙ୍କୁ ନେଇକି କୋଡିଏଟା ଭଳିଆ ଛୁଆଙ୍କୁ ନେଇକି ତ ଆଉ ଏତେ ଦିନ ରହି ହବନି ନା? ଗୋଟ୍ ଦିନ ରହି ଏଥର ଆଜି ଗଲୁ ମାନେ ଆଜି ମ ମାନେ ମର୍ଣ୍ଣିଂ ରୁ ଗଲୁ ପାଞ୍ଚଟା ଛଅଟା ରେ। ଯାଇକି ସା ସାତଟା ଟା ପହଞ୍ଚିଗଲୁ, ସେଇ ଦିନ ରହିଲୁ। ତା ପରଦିନ ଫେରେ ଏଗାରଟା ବାରଟା ବେଳୁକୁ ପଳେଇଆସିବୁ ଟ୍ରେନ ରେ। ଆଉ ଏତେ ଦିନ ବଡ ଛୁଆଙ୍କୁ ନେଇକି ରଖିବା ସେ ଯୋଉ ସମୁଦ୍ର ଡିଆଁ ଡୁଇଁ ଯାହା ହେଲେ ଗୋଟେ ଇଏ ନା ରିସ୍କ। କିନା। ଆଉ ଛୁଆଙ୍କୁ ତ ସବୁ ଜଗି ହବନି ନା ଏତେ ବଡ ପିଲା ଟା ମୁଁ। ସିଏ ଏଇଆଡେ ପଳେଇଲାଇଁ ସିଏ ସିଆଡେ ପଳେଇଲାଇଁ ତାଙ୍କୁ ଖୋଜିବାକୁ ପଡିବ। ଆରେ କୁଆଡେ ଗଲେ ଏକାଠି ଗୋଟେ ଜାଗାରେ ଗାଧାଅ ସେଆଡ଼ୁକୁ ଯାଆନି, ଭିତୁରୁକୁ ଯାଆନି। ଆ ଯାଆନ୍ତୁ ଗାଡିଆନ୍ ତମକୁ ତ ଅ ଉଁ କହିଥିବେ ସାର୍ ଟିକେ ଦେଖୁଥିବେ ଆଉ ସେ ଯାଉଛି। ପୁରୀ ସମୁଦ୍ରରେ ଯାଉଛନ୍ତି ଦେଖିଥିବେ ଚାଲ ଗାଡ଼ିଆନ୍ ଡ଼ରିବେ, ଆଜିକାଲି ତ ସମୁଦ୍ର ମମୁଦ୍ର ଲୋକ ପାଣିରେ ବୁଡି଼କି ମରିଯାଉଚନ୍ତି ସବୁ। ଆମକୁ ସେ ରିକ୍ସ ରେ ନବାକୁ ପଡ଼େ ଫେରେ ନେଇକି ନେଇଁକି ଆଣିକି ଛାଡିବାକୁ ପଡ଼େ। ମିହାଉଁ। ହଁ ତମେ ଏବେ
କୋଉ କୋଉ ଜାଗା?
ତେଣୁ ଜବ୍ କରିବାରେ କିଛି ପ୍ଲାନିଂ ଅଛି ନା ନାହିଁ? ପଢ଼ା ପଢ଼ି ସରିଲା ପରେ।
ହୁଁ ମୁଁ କହିଲି ପଢ଼ାପଢ଼ି କରିବା ସରିଲା ପରେ କିଛି ପ୍ଲାନିଂ?
ହଁ ସେମିତି ତ ଏବେ କିଛି ନାହିଁ ଦେଖାଯାଉ ଭଗବାନଙ୍କ ଦୟାରୁ ଯଦି ମିଳିଯିବ କୋଉଠି ତେବେ ହେଇପାରିବ ଯଦି ହେଇପାରିବ ନହେଲେ ଚାଲିଚି ଚାଲିଚି।
ଉଁ-ହୁଁ ହଁ
ଇଏ ଆଉ କୋଉ କୋଉ ଜାଗା ସବୁ ବୁଲିବାକୁ ଯାଇଚ?
ମୁଁ ଯାଇନି କୁଆଡ଼େ ବି ଆଜି ପର୍ଯ୍ୟନ୍ତ ଯାଇଥିଲି ପଣ୍ଡିଚେରୀ ଯାଇଥିଲି। ଯୋଉ ଶ୍ରୀମା ଶ୍ରୀ ଅରବିନ୍ଦ ଘରେ ଯେହେତୁ ପୂଜା କରନ୍ତି ତ ଏହେ ଶ୍ରୀମା ଶ୍ରୀ ଅରବିନ୍ଦ ଆଶ୍ରମ ଯାଇଥିଲି, ଆଉ ଶିରିଡ଼ି ଯାଇଥିଲି, ନାସିକ୍ ଶିରିଡ଼ି ଏକା ସାଙ୍ଗେ ଗୋଟେ ରୁଡ୍ ସେଗୁଡା ଯାଇକି ବୁଲିକି ପଳେଇଆସିଥିଲି ଆଉ।
ଆକ୍ଚୋଲି ଏ ଯୋଉ କୁହନ୍ତି ନା ଏ ଯୋଉ ଗୁଟେ ଦୂର ଜାଗାକୁ ଯିବା
ହେ ଭୁଲ୍ ଭାଲ୍ କଥା।
ହୁଁ, ବୁଲାବୁଲି କରିବା ପାଇଁ।
ହୁଁ, ବୁଲା ବୁଲି ମାନେ ବୁଲିବା ପାଇଁ ତ ସେମିତି ଯାଇନି ବାପା ମାମାଙ୍କ ସାଙ୍ଗରେ ଯାଇଥିଲି ମହାରାଷ୍ଟ୍ର ସେଇ ଯୋଉ ସିରିଡ଼ି। ଆଉ ସେ ପଣ୍ଡିଚେରୀ ତାଙ୍କର ମୋର ଯାଇଥିଲୁ ଆଉ ସରିଲା ସେତିକି। ଆଉ କୁଆଡେ ନେଇନାହାନ୍ତି, ଭା-ଭାଇ ତାଙ୍କର ପୁରୀ ବହୁତ କଷ୍ଟରେ ଥର ଥରେ ନେଇକି ଯାଉଛନ୍ତି ଫେର୍ କହିିକି ରାଗିଲେ ପୁରୀ ମାନେ ଏଇ ଛୁଆଙ୍କ ସାଙ୍ଗରେ ନେଇକି ଯାଉଚୁ, ଏକୁଟିଆ ତ କେତଳେ ନଉ ନାହାନ୍ତି। ଆଉ କୁଆଡ଼େ ବୁଲେଇ ନେଇନାହାନ୍ତି କି ତାଙ୍କୁ ଟାଇମ୍ ମେନ୍ କଥା ହଉନି, ଛୁଟି ଧର ହଉଛି କଣ କହିଲ? ଯୋଉ ସେଠି ଯୋଉ ଅସ୍ ରଜର ରେ ରହୁଛି, ଆ, ଦୁର୍ଗା ପୂଜାରେ ରହୁଛି। ମାଷ୍ଟରିଆ ଲୋକ ଆଉ କଣ କରିବେ, ଅ, ଯେ ତ ହଁ, ହଁ ସେଇ ଯୋଉ ଦଶ ଦିନ ଦଶ ଦିନ ଛୁଟି ଦଉଛି ସଲା ସେତିକି ଦିନ, ସେତିକି ରେ ଧର ରଜରେ ଘରେ କାମ ରହିଯାଉଛି ଖରାରେ ଏପଟେ ବୁଲିବାକୁ ଇଚ୍ଛା ହଉନି। ମିଳେ ସେଇ ଯୋଉ ଅକ୍ଟୋବର ମାସ ଅକ୍ଟୋବର ମାସରେ କୁଆଡ଼େ ବୁଲିଗଲେ ହୁଅନ୍ତା, କିନ୍ତୁ ଏ ଏପଟ ସେପଟ ନହେଲେ ଆମ ଘରୁ କୁ ଟିକେ ପଳଉଛୁ ସରିଲା ଏମିତି ଆଉ। ଆଗୁଆ ଟିକେଟ୍ କରିବାକୁ ପଡ଼ୁଛି ସବୁଆଡ଼େ ଭାବିଛିନ୍ତି କି। ପ୍ଲାନିଂ କରିଥିଲେ ସେ କ୍ୟାନସଲ୍ ହେଇଯାଉଛି, ଏ ସଡ୍ନଲି ବାହାରିବ ଗୋଟେ ଜାଗାକୁ ଯାଇପାରିବ ହୁଁ,।
ସେଇଟା ବି ଠିକ୍ କଥା।
ହଁ ପ୍ଲାନିଂ କଲେ କ୍ୟାନସଲ୍ ହେଇଯାଉଛି ପା, ଏ ସଡନ୍ ଜିନିଷ ବାହାରିବ ତାହେଲେ କରିପାରିବ। ଏ ପ୍ଲାନିଂ କଲା ବେଳକୁ ହଉନି।
ତୋମକୁ ରୋଷେଇ କରିବାକୁ ଭଲ ଲାଗେ?
ହଁ ଭଲ ଲାଗେ। ଆମ ଦିଅର ଯିଏ ଅଛନ୍ତି ଓଃ, ସିଏ ତ ବଢିଆ ରୋଷେଇ, ତାଙ୍କୁ ରୋଷେଇ କରିଆ ପସନ୍ଦ। ସିଏ ଆସିବେ ମାନେ ଛାଡଦିଅ ମୋତେ ରୋଷେଇ କରିବା ପାଇଁ। ସିଏ ଚାକିରି କରିସାଇଲାଣି ମାନେ ତ ରହୁନାହାନ୍ତି ଘରେ, ତ ତାଙ୍କୁ ରୋଷେଇ କରିବା ଭାରି ପସନ୍ଦ, ସେ ସବୁ ଆଇଟମ ବନେଇଦେବେ ଯାହା କହିବ। ତୋମେ ଖାଲି ମସ, ହଁ ସେ ଖାଇବାକୁ ଯେ ତାଙ୍କୁ ଯେ ତିକି ପସନ୍ଦ ରୋଷେଇ କରିଆକୁ ବି ସେତିକି ପସନ୍ଦ।
କୁହନ୍ତି ନା ମାନେ ଜଣ ଜଣଙ୍କୁ କି ଖାଇ ମାନେ ବନେଇକି ଖାଇବାକୁ ଦବା ପାଇଁ ଯୋଉ
ହଁ, ହଁ, ହଁ ସିଏ ହେଲା ସେଇଥିରୁ ଗୋଟେ।
ବହୁତ ଭଲ ଭଲ ଆଇଟମ ବି ବନାନ୍ତି, ମାନେ ଖାସ୍ କରି ପୁଅ ମାନେ ଦେଖିବୁ ପୁଅ ମାନଙ୍କ ହାତରେ ଯେମିତି କୁହନ୍ତିନି ଗୋଟେ ଯା ଦୁ ଥାଏ, ସେମାନେ ନା ବହୁତ ଭଲ ଭଲ ଜିନିଷ ବି ବନାନ୍ତି।
ବଢିଆ ବନାନ୍ତିନି? ସେ ଯାହା ବିି ପକାନ୍ତୁ ତାଙ୍କ ଟେଷ୍ଟ ଲାଗେ ନା ଆମେ ଏତେ ସୁନ୍ଦର ଭାବରେ କରି କୁରାକି ଆମ ସାନ ଯା ସିଅ ତମେ ବନାଅ ମୁଁ ବନେଇବନି ସିଏ ପ୍ରାୟ ରୋଷେଇ କରନ୍ତିନୀ। ତାଙ୍କୁ ଏତେ ରୋଷେଇ ଫୋଷେଇ ପସନ୍ଦ ନୁହଁ।
ପୁଅ ମାନଙ୍କ ହାତରେ ନା ଗୋଟେ ଜାଦୁ ଥାଏ। ମୋ ବାବା ଯେମିତି କି କେତେବେଳେ ଛୁଙ୍କ ଫୁଙ୍କ ମାରି ଦିଅନ୍ତି। ସେମତି ଡାଲମା ହେଲା କି ବୁଟ ତରକାରୀ ଏମତି ଯୋଉ ସବୁ ସେ ମସଲା ଫସ ସି କରନ୍ତି ଶେଇଗୁରା ନା ବଢିଆ ଟେଷ୍ଟ ଆସେ ମାନେ ତାର ସ୍ମେଲ୍ ଆଉ ଟେଷ୍ଟ ବହୁତ
ମୋ ବାପା କଲେ ମୁଁ ଗଲେ ମୋ ମା ବାପାଙ୍କୁ କହ କରିବେ ହୁଁ।
ହୁଁ ହୁଁ।
ସିଏ ବି କରନ୍ତି ଭଲ ଲାଗେ ଟେଷ୍ଟ।
ଆମ ପାଖରେ ସେ ଇଏ ନଥାଏ କିନ୍ତୁ। ବହୁତ ଜଣ ଥାଆନ୍ତି ସେମାନେ କରିପାରନ୍ତି ଆଉ ତାଙ୍କ ଜିନିଷ ଟା ବି ବହୁତ ଭଲ
କରି ଦେଇଚି ଘଣ୍ଟା ତମେ କର ଜଣ ଜଣଙ୍କ ଥାଏ ଆଇଡିଆ କେମିତି ଥାଏ ଭଲ କରିବା ପାଇଁ। ମୁଁ ତ ଆଳୁପରଟା ଶିଖିନଥିଲି ବା ବାପାଙ୍କ ପାଖରୁ ଆଳୁ ପରଟା ଶିଖିଥିଲି ମୋ ବାପା କରିଦିଅନ୍ତି।
ହୁଁ ଜଣ ଜଣ ଭାରି ଇଣ୍ଟରେଷ୍ଟ ଥାଏ କିନ୍ତୁ ରୋଷେଇ କରିବା ପାଇଁ ଟ୍ରାଏ କର ନା ଏଇଟା ଦେଖିଆ। ହଁ ହଁ ସେଇୟା ମାନେ କେମତି ମାନେ କେମତି ହେଇଛି ସେ ତାଙ୍କ ପାଖରୁ କେତେ ପସନ୍ଦ ଶୁଣିବେ ସେ ଯେ ଯେ ତାଙ୍କ ଜଣ ଜଣ ପସନ୍ଦ ଥାଏ।
ସେ ମତେ ପ୍ରାୟେ ଟାଇମ ନା ତାଙ୍କ ଘରକୁ ଡାକେକି ତୁ ଆସେ। ମୁଁ ଆଜି ଏଇ ଜିନିଷ ଟା ବନେଇଛି ତୁ ଖାଇବୁ ମାନେ ତାକୁ ଖୁସି ଲାଗେ ଯେ ତୁ ଆସେ। କିନ୍ତୁ ମୁଁ ଏତେ ବାଟ ଯିବି କୁଆଡେ ଖାଇବା ଲାଗି। ନା ତାଙ୍କର ଇଚ୍ଛା ନାଇଁ ଖାଇବା ପାଇଁ ମୋ ଖାଇବା ତୋ ଇଚ୍ଛା ନୁଅ ପସନ୍ଦ ନୁଅ ଏମିତି ସେ ତାପରେ ମତେ ବାଧ୍ୟ ହେଇକି ଯିବାକୁ ପଡ଼ିବ କାରଣ ସେ ବହୁତ ବଢିଆ ବଢିଆ ଖାଇବା ବନାନ୍ତି ହଁ।
ହୁଁ ହେଇ ଗଲା। ହେଇଗଲା। ଏଠି ଚାଲିଚି ଆଉ କଣ କରିଆ। ତମକୁ ରୋଷେଇ କରିବା ପସନ୍ଦ ନା ପସନ୍ଦ ନୁହଁ?
ମୋତେ ରୋଷେଇ କରିବାକୁ ଭଲ ଲାଗେ ସେତେବେଳେ ଯେତେବେଳେ ମୋ ଇଚ୍ଛା ହେଇଥିବ। ଯଦି ମୋ ଇଚ୍ଛା ନ ଥିବ ହଁ ଇଚ୍ଛା ନ ଥିବ ମତେ ଇଚ୍ଛା ନଥିଲା ରୋଷେଇ କରିବାକୁ ଟୋଟାଲ ଲାଗେ ନି। ବୋଉ କହୁଥିବ କି ଏଇଟା ଟିକିଏ କରିଦେ ସେଟା ଟିକିଏ କରିଦେ। ହଁ କରୁଛି ହଁ ମାନେ ଯୋଉ ଦିନ ଇଚ୍ଛା ଥିବ ବୋଉ ତୁ ଉଠି ଯା ବୋଉ ତୁ ଉଠିଜା ମୁଁ ମୋର ଆଜି ପୋଟଳ ତରକାରୀ।
ହୁଁ।
କିନ୍ତୁ ବୋଉକୁ ବେଳେ ବେଳେ କିନ୍ତୁ ରୋଷେଇର କଟା କଟି।
ହଁ ହଁ ସେଇପାଇଁ ହେଲ୍ପ କରିଦେଲେ ଭଲ ନା ତାଙ୍କୁ ଟିକେ ସାହା ଯ୍ୟ ମିଳିବ ସେ ସବୁ ଏକୁଟିଆ କରୁଛନ୍ତି। ହୁଁ।
ତମ ଆଡେ ଆଜି ବର୍ଷା ହେଇନି?
ନା ମ ଆମର ଏଠି ବର୍ଷା-ବର୍ଷା ଫର୍ଷା କିଛି ହେଇନି। ଖାଲି-ଖାଲି କାଁଉଳେଇକି ରଖୁଛି।
ଆଜି ଆମ ଆଡ଼େ ସକାଳେ ଟିକେ ବର୍ଷା ହେଇଯାଇଛି ଦିନ ଯାକ ଟିକେ-ଟିକେ-ଟିକେ-ଟିକେ-ଟିକେ-ଟିକେ ବର୍ଷା ଚାଲିଲା ଏବେ
ନାଁ ଏଠି ଖାଲି କାଉଁଳେଇକି ରଖିଛି ଖାଲି କାଉଁଳେଇକି ଆଉ କିଛି ନାହିଁ ନା ବର୍ଷା ହଉଛି ନା କିଛି ହଉଛି।
କାଁଉଳିଆ ରଖିଲେ ହଁ ଅଧିକ ଗୁଳୁଗୁଳି ହବ ଗରମ ହବ।
ହଁ ବା ସେଇଆ।
ରହୁଛି ତମେ ଟାଇମ୍ ଦେଇଥିବାରୁ ବହୁତ-ବହୁତ ଧନ୍ୟବାଦ ତମ ସହ କଥା ହେଇକି ବହୁତ ଖୁସୀ ଲାଗିଲା। ନା ଆମେ ଆଉ କେବେ କଥା ହେବା?